ହାଲୋ।
ହଁ କହ।
ଆ ମୁଁ କହିଲି ସକାଳେ କଣ ଖାଇଲୁ? କଦଳୀ? ଆଁ ହୋ। ତାପରେ କେତେବେଳେ କଣ ଖାଇଲୁ?
ଭାତ, ଡାଲି, ମିକ୍ସଚର ମାନେ ମିକ୍ସଭେଜ୍।
କେତେବେଳେ ଖାଇଲୁ?
ଖରାବେଳେ।
ଉଁ ହୁଁ। ଆଉ ଆଉ କହ ଫେରେ କଲେଜ୍ ଗଲୁ କେତେବେଳେ? ଦିଟାରେ ଗଲୁ? ହାଲୋ।
ଶୁଭୁନି କଣ କହୁଚୁ।
ମୁଁ କହିଲି ଦିଟା ବେଳେ ଗଲୁ ନା କଣ? ଦିଟାରେ?
କୋଉଠି?
କଲେଜକୁ କେତେବେଳେ ପୁଣି ଗଲୁ?
ନାଁ ଲୋ, ଏବେ ଦଶଟାରୁ ଚାରିଟା ହଉଛି ବା।
ମୁଁ ବା ସେଇ କଥା କହୁଛି। ଉ-ମାନେ ସ-ଆସିକି ଦଶ ଆମ କଲେଜ୍ କେତେବେଳେ ଆସିଲୁ?
କଣ?
ମାନେ ଦିଟା ବେଳେ ତୁ ଖାଇଲୁନୁ କି ନା ଯୋଉ ଅ ହଁ ଦଶ ଟା ବେଳେ ଗଲୁ କଲେଜେ ତାପରେ ଆସିକି ଦିଟାରେ ଖାଇଲୁନୁ କି?
କହୁଚି ପା ଭାତ। ସୁଭୁନି କି ତୋତେ? ନେଟୱାର୍କ ଆମ ଏ ରୁମ୍ ରେ ନାଇଁ ସେଥିପାଇଁ ପାଇ ସୁଭୁନି କି କଣ।
ତାପରେ ତୁ ଗଲୁ କଲେଜ ଗଲୁ ନା?
କଣ?
ତାପରେ ଖାଇକି କଲେଜ ଗଲୁ କେତେବେଳେ?
ଶୁଭୁନି।
ମୁଁ କହିନି ଦିଟା ବେଳେ ଖାଇକି ପୁଣି କଲେଜ ଗଲୁ କେତେବେଳେ?
ଗୋଟେରେ ନା।
ହଁ ଗୋଟ ରେ ଖାଇଲୁ। ହଁ। ଉଁ ଦି ଟା ରେ ଯାଇକି ଆଇଲୁ କେତେବେଳେ?
ଆଁ।
ପୁଣି କଲେଜେ ସେକେଣ୍ଡ ଆୱାର କେତେଟା ରୁ କେତେଟା ହେଲା?
ଚାରଟା। ଚାରିଟା ପର୍ଯ୍ୟନ୍ତ ପା ହଁ।
ମୁଁ ସେଇ କଥା ଟା ପଚାରୁଚି।
ଏ ତ ନେଟୱାର୍କ ନାହିଁ ନା ଭଲ ସେ ଶୁଭୁନି କଣ କହୁଛୁ।
ଟିକେ ଛାତ ଉପରୁକୁ ପଳେଇଲୁନୁ।
ହେ ଛାତ ଉପରୁକୁ ଉଁ ମୁଣ୍ଡ ବିନ୍ଧୁଚି ଛାତ ଉପରୁକୁ ଯାଉଛି।
ହଉ ହଉ ହଁ ଏଇ ଗୋଟେ କଥା ହେଇଯିବା ଆଉ ଆଉ। ହଉ ବଏ ସବୁ ବେଡ ଫେଡେ ସଫା କରିଦେଲୁ?
ଉଁ ୟୁନିଫର୍ମ ହେରିକା ତ ସଫା ଥିଲା ଖାଲି ବେଡ ତଳ। ଏ କିଏ ଏତେ ଇଏ କରିବ ବୋଲି ରବିବାର ଦିନ ବରଂ କରିମି ଆଜି ଟିକେ ଗୋଡ଼ ହାତ ବିନ୍ଧା ବିନ୍ଧି କରୁଚି।
ଆଉ ଟିକେ ତେଲ ମାରିକି ସେ ଗୋଡ ହାତ ମାଲିସ କରିଦେ ଆଁ।
ହଁ।
ମା ତ ଆଜି ନାହିଁ ପଳେଇଛି ନାନା ଘରକୁ ନାନା ତାର କଣ ପିଇସା ଆସିକି ଡାକିକି ନେଇଯାଇଛି। ଯାଇଛି ସ୍ନାନ ପୂନ ସ୍ନାନ ପୂର୍ଣିମା ହଁ ଯାଇଛି ଦେ ଦେଖିଆକୁ ଆସିବ କି ନାହିଁ କେଜାଣି। ତାର ଲୁଗାପଟା କିଛି ନେଇନାଇ କି ଲୁଗାପ ଟା ନେଇଛି ଗୋଟେ ବେଗେ ତ ନେଇଛି ତା ଦେହରେ କଣ ସବୁ ନେଇକି ଯାଇଛି ମା।
ନେଇଥିବ କିଏ ଜାଣେ।
ହଁ। ଯାହା କରିବ ତାର ଆଉ।
ହଁ। ଆଜି ଯାହାକୁ ପିନ୍ଧିକି ଆସିଥିଲି ଡ୍ରେସ୍ ଗୁଡା ସେଟା କିଛି ଧୋଇନି ଥୋଇଦେଇଚି କାଲି ଏତିକି ଧୋଇମି ଗାଧେଇଲା ବେଳେ।
ଆଉ ସେ ଧୋଇବୁ ଆଉ ସେ ଟିକେ ଦେହ ଟା ବାଗ ଲାଗୁ।
ହଁ।
ହୁଁ। ଆଉ ଏଇଆ। ହଁ ଯାଇଛି ଆସିବେ ନାହି କିଏ ଜାଣେ।
ହଁ ବୋଉ। ମୁନୁ ଖାଲି ଫୋନ କରିକି ପଚାରି ଦବ ରାତିକି ତା ଇଚ୍ଛା ଆଉ ରହିଲେ ରହିବ ନହଲେ ନାହିଁ।
ହୁଁ। ଆଉ ଉଁ। ଆଉ ତମ ମ୍ୟାଡାମ କଁ କହିଲେ।
କିଛି ନାହିଁ ଏମିତି ନର୍ମାଲ।
କିଛି କ କିଛି କହିଲେନି ତ।
ଏତେ ଲେଟ କଣ ଖାଲି ପଚାରିଲେ ଆଉ କିଛି ନାହିଁ।
ଉହୁଁ। ଆଜି କଣ ପଢା ହେଲା।
ଏମିତି ଅଧା ଅଧା ଆଉ‌। ମେଥପଲ୍ସ ଟା କୋଉଠି ରଖିଲି ମୁଣ୍ଡ ବିନ୍ଧୁଚି ମୋରୋ।
ହଁ ରାତି ଅନିଦ୍ରା ହେଇକି ଯାଇଚୁ ମୁଣ୍ଡ ବିିନ୍ଧିବ। ହଁ।
କାଲି ରାତିରେ ଭୁବନେଶ୍ଵର ପାଖୁରୁ ଗୋଟେ ପୁଅ ଟେ ବସିକି ମୋ ପାଖରେ ଆଇଲା ହେଲା। ମୁଁ ପ୍ରାୟ ଇଏ ହେଇଗଲି ମୁଁ କହିଲି ଆଁ ସେ କଣ୍ଡକ୍ଟର କୋହୁଥିଲା। ମୋ ପାଖରେ ଲେଡିଜ୍ ସିଟ୍ ଫେରେ କଣ ଜେନ୍ସ ସିଟ୍। ଦେଖିଲା ବେଲାବେଳୁ ଖାଇସାଇଲା ପରେ ଚିଲିକା ପରେ ସେ ଉଠିଲା ସେ ବ୍ରହ୍ମପୁରରୁ ଗୋଟେ ଝିଅଟେ ଆଇଲା ମୋ ସହିତ।
ତୁ କଣ୍ଡକ୍ଟର କୁ ପଚାରଲୁନି ସେଇ କଥା।
ନାଁ ତାର ସ୍ଲିପର୍ ଥିଲା ସେଇଥିପାଇଁ। ବସ ଯାଇଥିଲ ଆଉ।
ହୁଁ।
ପଚାରିଲି ନା ସେପଟ ଆଉ ମୁଁ କହିଲି ତମର ଏଇଠି ଅଛି କହିଲା ନା ମୋରୋ ସ୍ଲିପର୍। ଖାଇସାଇଲା ପରେ ସୋଇ ପଡ଼ିବି ଆଉ।
ହୁଁ। ହଁ। ଆଉ।
ଦିଦା ମମି ସହିତ ତୁ କଥା ହେଇଗଲୁନି।
ଆଁ କାଲି ତାକୁ କହିଲି ଏଁ କହିଲା ଆଜି ମୋ ମୁଣ୍ଡ ବିନ୍ଧୁଚି ମୋ ଦେହ ଭଲ ଲାଗୁନି କାଲି କଥା ହେମି।
ଦିଦାର ତାର କଁ ଝଗଡା ଲାଗିଥିଲେ।
ଅଁ ତାର କଣ କ୍ଷୀର ପୋଡିଯାଇଛି। କ୍ଷୀର ବସେଇ ଦେଇଚି ପୋଡିଯାଇଚି କ୍ଷୀର। ତାର ବା ଖି କ୍ଷୀର ପୋଡିଯାଇଚି। ଉଁ ଭାରି ଖରାପ ଆ ଏରା କଁ ଜାଣି ଜାଣିକି ପୋଡିହେଇଗଲା ନା କଁ। ଆଉ ତ ପୋଡି ଦେଇଚି ଆଉ ଖରାପ କଣ ଭଲ କଁ।
ହଁ ସେଇଟା ମୁଁ ତାକୁ ଫୋନ୍ କରିଥିଲି ନା କାଲି ରାତିରେ କହିଲା ଉଁ ଯୋଉ ମମିକୁ ପଚାରୁନୁ ମମିକୁ ଫୋନ କରେ ସେ କଁ କହିବ ଦେଖୀ କଁ ମୋରୋ କାଣ୍ଡ ଗୁଡା ମୁଁ କହିଲି ହୋଉ ଆଉ।
ହଁ ଏୟା ଆଉ। ଆଉ ସବୁ ଛୁଆ ଯାଇ ସାଇଲେଣିି ତ।
ହୁଁ। ହେଁ ଶିବାନ ନାନୀ ଘର ଲୋକୋ କିଏ ଆସିଥିଲେ ହେରା ଗୁପଚପ ସିଙ୍ଗ ଡା ଆଣିକି ଦେଇଥିଲେ।
ଶିବାନୀ ଘର।
ହଁ ଶିବାନୀ ନାନୀ ଖାଉ ଖାଇ ।
ଅହଁ। ଆଉ ତୁ ତାଙ୍କ ପାଇଁ କଁ ନେଲୁ ତୁ ଦେଇଦେଲୁ ନା ଅଁ ଯୋଉ ପିଣ୍ଠୁ ଭାଇ ଆସିକି ନେ
ହଁ ହଁ।
ଉହୁଁ ଉହୁଁ। ଆଉ କଁ କୋ କହିଲେ କି ତତେ।
ନା ମୁଁ ଆଉ ପଚାରୁନି ଇଆଡେ ସିଆଡେ ପଳେଇଲେ ପଚାରିନି ହେଲେ କଣ ଖାଲି ଫୋନ କରି କହିଦେଇଥିଲି ଭାଇ ବସ୍ ଭଲ ଲାଗୁନି ହଉ କହିଲା
ହୁଁ ହୁଁ
ତୁ ଚୁମି ନାନୀ ଚୁମି ନାନୀକୁ ପଚାରି ଦେ
ହଁ ମୁଁ ପଚାରିଦେବି ଆଉ କାଲି କଥା ହେଇଥିଲି ହଉ ଆଜି ପଚାରିବି ରାତିକି ମୁଁ ଏ ବାସନ ଗୁଡା ଧୋଇ ନଥିନି ମେଞ୍ଚେ ଗଦା କରିଥିନି କଳାବାସନ ତାକୁ ଧୋଇଲେ ହିଁ ଯାଉଛି ଖରକା ଫୁର୍କା କରିମି ପଛରେ ରାତିକି ଫାଙ୍କା ହେ କଥା ହେମି ଲାଟିନ୍ ବି ଟିକେ ଲାଗିଲାଣିି ପେଟ ଗରମ ଲାଟିନ଼ ଲାଗୁଛି
ହଁ ପୁଅ କୁଆଡେ ଗଲା
ପୁଅ ଏଇ ଖେଳିବାକୁ ପଳେଇଲା ନା କଣ
ହୁଁ
ଆଉ ଆଉ କଣ କହୁଛୁ
ହଁ ଆଉ କଣ ସେ ଛଅଟାରୁ କାଳେ ଷ୍ଟଡି ଆଉଆର
ହଁ
ଛଅଟାରୁ ଆଠଟା
ହଉ ଦେଖିକି ପଢିବୁ ସବୁ ଯୋଉ ଆଗ ପାଠ ଗୁଡା ସବୁ ସେ ସାଙ୍ଗଙ୍କତରୁ ଇଏ କରିଦବୁ ଆଉ ହ
ହୁଁ
ହୁଁ ସୋନାଲିକୁ ବୋଧେ ମା କହିଲା ନା କଣ ଯା ମୋ ଲୁଗା ଟା ଶୁଖୁଚି ଘରେ ଥୋଇ ଦେଇକି ଆସିବୁ ସେ ଆସିକି ଲୁଗା ବୋଧେ ଘରେ ମାଆଲୋ
ଶୁକ୍ରବାର ସବୁ
ମାଆଲୋ ଘରେ ବୋଧେ ଥୋଇବାକୁ ଆଇଲା ହାୟ ଆଉ ଏଇଆ ଆଉ ଯୋଉ ସନ୍ଧ୍ୟାବେଳ ପରେ କଣ ଖାଇବୁ ନା
ଦେଖିଆ ସନ୍ଧ୍ୟା ହଉ
ହଁ ଚୂଡ଼ା ଗୁଣ୍ଡରେ ଖାଇଦବୁ
ହଁ ହଉ ତୁ ରଖ
ହଁ
ରହ ଯା ଲାଟିନ ଗନ୍ଧଉଛୁ